ହ୍ୟାଲୋ
ନମସ୍କାର
ହୁଁ ନମସ୍କାର
କଣ କଣ ଚାହାଁନ୍ତି?
ଏଠି କାମ ସାରିକି ବସିଛି।
ଆଉ ଖିଆ ପିଆ ସଇଲାଣି।
ହଁ ଖାଇ ସାରିଲୁଣି ସମସ୍ତେ।
ଆଉ କଣ ଖାଇଥିଲେ?
ମୁଁ ଏଇ ତିନି ତରକାରୀ ଖାଇଥିଲି ଚାମିନ ଖାଇ
ଆଉ ଆଜି ଖରାବେଳ ପାଇଁ ରୋଷେଇ କଣ?
। ଛତୁ ତରକାରୀ ହେଇଛି ଡାଲି ।
ହଉ ଆଜ୍ଞା ଆଜ୍ଞା।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
ଆଉ ଛତୁ ତରକାରୀ ସୋରିଷ ମସଲାରେ କରିଛ ନା ଗରମ ମସଲାରେ କରିଛ।
ସେରିଷ ମସଲାରେ କରିଛି।
କେମିତି କରିଛ।
ସୋରିଷ ଜିରା ପିଆଜ ରସୁଣ ଆଉ ଟିକେ ଅଦା କହିକି ବାଟିଛି ତାପରେ ହଁ। ତରକାରୀ ଯେମିତି ମସଲା କସାଯାଏ ଆଳୁ ପକେଇକି। ଜ ତେଲ ପକା ହେଲା ଜିରା ଯେଉ ଫୁଟୁଣ ପକା ହେଲା। ତାପରେ ଆଳୁ ତା ସାଙ୍ଗରେ ଆଳୁଟା ଭାଜି ହେଇଯିବ ତାପରେ ମସଲା ପକେଇବ। ମସଲା କଷେଇଲା ବେଳକୁ ଛତୁଟା ଭାଜି ହେଇକି ଥିବ ସେଇଥିରେ ତ ଆଳୁ ଆଗୁରୁ ପଡିଥିବ ଭା ଜି ଯାଇଥିବ ଛତୁ ପକେଇକି ଭଳିଆ ତରକାରୀ ଫୁଟିବ ଆଉ।
ଓହଃ।
ତମେ ବି କଣ କରୁଛ।
ମୁଁ ଏଇଠି ଶୋଇଛି ଆଉ।
ଆଜ୍ଞା।
ଆଉ ତମ ଆଡେ ପାଗ କେମିତି ଅଛି।
ବର୍ଷା ହେଉଛି ବର୍ଷା ପାଗ ହେଇଛି।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
ଏବେ ବର୍ଷା ହେଉନି।
। ଆଜ୍ଞା ଆଉ ଆଉ ଆପଣଙ୍କ । ହ୍ୟାଲୋ। କୁହନ୍ତୁ। ହ ।
ପଛ ।
ସୁଭା ଯାଉଛି ତ। ହ୍ୟାଲୋ।
ହୁଁ।
ହ୍ୟାଲୋ।
ଆଜ୍ଞା କୁହନ୍ତୁ। ଆପଣ କୃଷ୍ଣଙ୍କ ଗୁରୁ ଦକ୍ଷିଣା ବିଷୟରେ ଜାଣିଛନ୍ତି।
ନାଁ ନାଁ।
ମୁଁ ଏବେ ଆପଣଙ୍କୁ କୃଷ୍ଣଙ୍କର ଗୁରୁ ଦକ୍ଷିଣା ବିଷୟରେ କହିବି। ଉଁ ଅଛି ଗୋଟେ ବିଷୟ ମୁଁ ସେଇ ବିଷୟରେ ତମକୁ କହୁଛି। ବୁଝ।
ଆଜ୍ଞା।
କୃଷ୍ଣ ଯେତେବେଳେ ଯୁଦ୍ଧ ସାରିକି ଆସିଲେ କ କଂସ ମାମୁଁଙ୍କଠୁ। କଂସ ମାମୁଁଙ୍କୁ ପରାସ୍ତ କଲେ ତାପରେ ସି ତାଙ୍କର ହଁ ଯୁଦ୍ଧ ସରିଲା ସେ ତାଙ୍କ ଶିକ୍ଷା ଗ୍ରହଣ କରିବାକୁ ସେଥିପାଇଁ ଗୋଟେ ମୁନି ଋଷିଙ୍କ ପାଖକୁ ଗଲେ ସେ ମୁନି ଋଷିଙ୍କ ପାଖରେ ହେଟା ସେ ଶିକ୍ଷା ଗ୍ରହଣ କଲେ ତାପରେ ତାଙ୍କ ଶିକ୍ଷା ସରିଗଲା ଶିକ୍ଷା ସରିଲା ଯେତେବେଳେ ସେ ସେ ଗୁରୁଙ୍କ ପାଖେରେ ତାଙ୍କର ଗୁରୁ ଦକ୍ଷିଣା ନ ଦେଲେ ତା ହେଲେ ଶିକ୍ଷାର କିଛି ମୂଲ୍ୟ ନାହିଁ।
ମୁଲ୍ୟ ନାହି ନା ହେଟି।
ସେଥିପାଇଁ ସିଏ ଯେତେବେଳେ ଉଁ ତାଙ୍କ ଗୁରୁଙ୍କୁ କହିଲେ ସେନ ମୁଁ ଗୁରୁ ଦକ୍ଷିଣା ଦବାକୁ ଚାହୁଁଚି। ସେତେବେଳେ ତାଙ୍କୁ କିନ୍ତୁ ସିଏ ତାଙ୍କ ଗୁରୁଜି ମନା କଲେ କହିଲେ ମୋର କୌଣସି ଗୁରୁ ଦକ୍ଷିଣା ଦରକାର ନାହିଁ ଶ୍ରୀକୃଷ୍ଣ ତମ କଣ ଆମ ଦି ଜଣଙ୍କ ଠୁ ସେ ମନା କଲେ କହିଲେ ମୋର କିଛି ବି ଗୁ ଗୁରୁ ଦକ୍ଷିଣା ଦରକାର ନାହିଁ କିନ୍ତୁ ତା ଏ ସିଏ କହିଲେ କହିଲେ କି ମୋର ସିଏ କହିଲେ ଆମେ ଯାହାବି ହେଲେ ଗୁରୁ ଦକ୍ଷିଣା ନଦେଲେ ଆମର
କୌଣସି ଶିକ୍ଷା ଲାଭ କରିବେ କିଛି କରିପାରେ
ତା ମାନେ ଯୋଉ ଯେତେବେଳେ ସେ ଉଁ କହିଲେ ସେ କଥା ଗୁରୁ ବାଧି ହେଇ ନାଁ କହିଲେ ଯେ ତମେ ମୋ ପତ୍ନୀଙ୍କ ପାଖକୁ ଯାଅ ଆସି ଯଦି ତାଙ୍କର ଯାହା ମାଗିବେ ତମେ ତାଙ୍କୁ ସେୟା ଦବ। ସେ ଯେତେବେଳେ ତାଙ୍କ ପତ୍ନୀଙ୍କ ପାଖକୁ ଗଲେ। ଉଁ ଶ୍ରୀକୃଷ୍ଣ ଆଉ ବଳରାମ ତାଙ୍କ ପତ୍ନୀ କହିଲେ ମୋର କିଛି ବି ଦରକାର୍ ନାହିଁ ମୋର
ଏ ମୁନି ଋଷି ମୁନିଙ୍କ ପତ୍ନୀ।
ଆଜ୍ଞା ସେ ମୁନିଋଷିଙ୍କ ପତ୍ନୀଙ୍କ ପାଖୁକୁ ଗଲେ। ଯେତେବେଳେ ଶ୍ରୀକୃଷ୍ଣ ତାଙ୍କୁ କହିଲେ ଉମ ଯେ ଆମେ ଗୁରୁଦକ୍ଷିଣା ଦକ୍ଷିଣା ଦେବୁ କିନ୍ତୁ ଗୁରୁ ତ ଆମକୁ ମନା କଲେ କହିଲେ ମୋ ପତ୍ନୀଙ୍କ ପାଖୁକୁ ହୋଉ ଯାଅ ତମେ ତାଙ୍କୁ କହିବ ସିଏ ଯଦି ତୁମକୁ ମାଗିବେ ତାହେଲେ ତମେ ତାଙ୍କୁ ଦବ ସେ ତାଙ୍କ ତାଙ୍କ ପତ୍ନୀ କହିଲେ ମୋର ତ ସବୁ ବି ଯାହା ଥିଲା କିଛି ବି ଆଉ ମାନେ ଦରକାର୍ ପାରି ନାହିଁ।
ଆଜ୍ଞା।
କିଛି କିଛି ଦରକାର ନାହିଁ କିନ୍ତୁ ମୋର ପାଞ୍ଚଟି ପୁତ୍ର ଥିଲେ ଯେ କି ଅକାଳରେ ଚାଲି ଯାଇଚନ୍ତି।
ଆଜ୍ଞା।
ଆଉ ମୋର ସେଇ ପାଞ୍ଚ ପୁତ୍ର ଥିଲେ ମୋ ଜୀବନ ଆଉ ଏବେ ଯଦି ମୁଁ ସେ ପାଞ୍ଚ ଆପଣଙ୍କୁ ଫେରି ପାଇବି ତା ହେଲେ ମୋ ଜୀବନ ଧନ୍ୟ ହେଇଯିବ।
ଆଜ୍ଞା।
ଏ ଗୁରୁ ଦକ୍ଷିଣା ଦବାକୁ ଚାହୁଁଥିଲେ ତାପରେ ସିଏ କଣ କଲେ ନାଁ ଠିକ୍ ଠିକ୍ ଅଛି ମୁଁ ଜମଙ୍କ ପାଖରୁ ତୁମ ପାଞ୍ଚପୁତ୍ରକୁ ଆଣି ମୁଁ ତମ ପାଖରେ ଛାଡ଼ିବି ସେଇଟା ହବ ମୋ ଗୁରୁ ଦକ୍ଷିଣାର ପ୍ରଥମ ଦକ୍ଷିଣା। ମୋର ସେୟା କଲେ ସେ ଗଲେ ତାଙ୍କ ପ୍ରତିଶ୍ରୁତି ଦେଇଥିଲେ ଯେହେତୁ ସେ ଗଲେ। ସ୍ୱର୍ଗପୁରକୁ ଗଲେ ଯମଙ୍କ ପାଖରେ ଯମ ନଥିଲେ ତାଙ୍କ ଚି ଚିତ୍ରକୂଟ ଥିଲେ ତାଙ୍କ ପାଖରୁ ତାଙ୍କ ପାଞ୍ଚ ପୁଅକୁ ନେଇକି ଆସିଥିଲେ ଚିତ୍ର କୂଟ ସେ କଥା ଜମକୁ ଜଣେଇଲେ ଯମ ରାଗିିକି ଶ୍ରୀକୃଷ୍ଣ ବଳରାମଙ୍କ ପାଖୁକୁ ଗଲେ ଆଉ ତାଙ୍କୁ କହିଲେ କି ଏଇଟା ତ ନିୟମର ବାହାରେ। ଯେହେତୁ ସେ ମୃତ୍ୟୁବରଣ କରିସାରିଛନ୍ତି ଫୁଣି ତାଙ୍କୁ ଆଉ ଗୋଟେ ଇଏକୁ ନବା ତାହେଲେ ସେଇଟା ତ ଭୁଲୁ। ହେଟା ଭୁଲୁ କିନ୍ତୁ କୃଷ୍ଣ ଯେହେତୁ ଗୁରୁ ଦକ୍ଷିଣା ଦେବେ ବୋଲି ପ୍ରତିଶ୍ରୁତି ଦେଇକି ଆସିଛନ୍ତି ସେ ତ ତାଙ୍କ ପ୍ରତିଶ୍ରୁତି ପୁରା କରିବେ ସେ ଜମ ଆଉ ଶ୍ରୀକୃଷ୍ଣ ଯୁଧ୍ୟ ଲାଗିଲେ ଯେତେବେଳେ ଯୁଧ୍ୟ ଲାଗିଲେ ଜମ ସେଠି ପରାସ୍ତ ହେଲା ଆଉ ଶ୍ରୀକୃଷ୍ଣଙ୍କର ଚକ୍ରରେ ତାଙ୍କର ଦେହ ହାତ ଖଣ୍ଡିଆ ହେଇଗଲା ରେ ପରାସ୍ତ ହେଲେ ଶେଷକୁ ସେ ପାଞ୍ଚ ପୁତ୍ରକୁ ନେଇକି ଗଲେ ସେ ପାଞ୍ଚପୁତ୍ରଙ୍କୁ ତାଙ୍କ ମାଆଙ୍କ ପାଖରେ ଛାଡିଲେ। ତାଙ୍କର ଗୁରୁ ଦ ଦକ୍ଷିଣା ପୂର୍ଣ୍ଣ ହେଲା ତାଙ୍କ ମାଆ ତାଙ୍କୁ ଆଶୀର୍ବାଦ ଦେଲେ କି ତମେ ଏମିତି ସବୁବେଳେ ସମସ୍ତଙ୍କୁ ସାହାଯ୍ୟ କରୁଥାଉ ତମ ଜୀବନରେ ସବୁବେଳେ ସୁଖଥାଉ ମୋ ପାଞ୍ଚ ପତ୍ରକୁ ପାଇଚି ମୋର ଆଉକୋଣସି
ଖରୋଇ ଦେଇଛିିବ ଆଉ ଆଜ୍ଞା
ବହୁତ ଖୁସି ରେ ସେମାନେ ରହିଲେ ସେ ତାଙ୍କ ଗୁରୁ ଦକ୍ଷିଣା ସ୍ୱରୂପ ସେ ତାଙ୍କର ମରିଯାଇଥିବା ପୁତ୍ରକୁ ତାଙ୍କ ପାଖକୁ
ହଁ।
ମୁଉ ନା ଆପଣ କଣ ଜାଣିଚନ୍ତି କୁହନ୍ତୁ?
ମୁଁ ଏବେ କିଛି ଜାଣିନି ଆପଣ ଆଉ ଯୋଉ ସୀତାଚୋରୀ ବିସ ସେରା କିଛି ଜାଣିଚନ୍ତି?
ସୀତାଚୋରି ବିଷୟରେ ମୁଁ ଜାଣିଚି ଏହି ସୁନାର ହରିଣର ମୋହ ରେ ପଡ଼ି ଯେତେବେଳେ ରାମଙ୍କୁ ସୀତା କହିଲେ ସେ ଯେତେବେଳେ ହରିଣ ଆଣିବାକୁ ପଳେଇଲେ ଲକ୍ଷ୍ମଣ ଯେତବେଳେ ଗୋଟେ ଲକ୍ଷ୍ମଣ ରେଖା ଟାଣିଲେ। ଟାଣି ଟାଣିଥିଲେ।
ଯଉଟା କି ମନା କରି ସେ ଲକ୍ଷ୍ମଣ ଗାର ଡେଇଁବନି କି ତମେ ଗ ଯିବନି ବାହାରକୁ। କାରଣ ସେ ଜାଣିଥିଲେ କିଛି ନା କିଛି ଗୋଟେ ଖରାପ ହବ କିନ୍ତୁ ସେଇଟାକୁ ସେ ଡେଇଁ ଯାଇ ଥିଲେ ସେଥିପାଇଁ ସେ ଚୋରି ହେଇଥିଲେ ଏଥିପାଇଁ ଏବେ ସୁଧା କୁହାଯାଏ ଯେକୌଣସି ଜିନିଷରେ କୁହାଯାଏ କି ଏଇ ଜିନିଷଟାକୁ କଲେ ଏ ଜିନିଷଟା ହିଁ ଖରାପ ହୁଏ। ତାର ଉଦାହରଣ ଏବେ ସୁଧା ଦିଆଯାଏ କି ଯେମିତି ସୀତା ଲକ୍ଷ୍ମଣଙ୍କ ଡେଇଁ ଥିଲେ ମାନିନଥିଲେ ଯାହାଫଳରେ ସେ ନିଜେ ହିଁ ହଇରାଣ ହେଇଥିଲେ। ଏବେ ବି ସେମିତି ସେଇ କଥାକୁ ନେଇକି କୁହାଯାଉଚି କିନ୍ତୁ ପ୍ରକୃତ କାରଣ ଥିଲେ ସୁ ଉପନେକା ଉପନେକା ଆସିକି ଯେତେବେଳେ ରାମଙ୍କ ସାଙ୍ଗରେ ଆ ବିବାହ ପ୍ରସ୍ତାବ ଦେଇଥିଲେ ଲକ୍ଷ୍ମଣ ରାଗିକି ତାଙ୍କ ନାକ ଛେଦିଥିଲେ ସେଥିପାଇଁ ତାଙ୍କ ଭାଇ ରାବଣ ତା ସେ ସେ ରାମ ଆଉ ଲକ୍ଷ ଲକ୍ଷ୍ମଣ ଙ୍କୁ ମାନେ ଗୋଟେ ଉଚିତ୍ ଶିକ୍ଷା ଦେବା ପାଇଁ ସେ ସୀତା ମାଙ୍କୁ ଚୋରି କରିଥିଲେ। କିନ୍ତୁ ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା ଯେ ମୁଁ ସୀତାଙ୍କୁ ଚୋରି କରିବି କି କଣ? ସେମିତି କୌଣସି ଉଦ୍ଦେଶ୍ୟ ନଥିଲା ସି ତାଙ୍କୁ ସେଇ ମାତୃଭକ୍ତି ସହିତ ନେଇଥିଲି ଆଉ ତାଙ୍କୁ ରଖି ବିି ଥିଲେ ସସମ୍ମାନର ସହିତ। କିନ୍ତୁ ଏବେକା ଇଏରେ ସେଇ ସୀତା ଚୋରିକୁ ନେଇ ଲୋକ କେତେ ପ୍ରକାର କେତେ କଥା କହୁଛନ୍ତି କିନ୍ତୁ ପ୍ରକୃତରେ ତାଙ୍କ ମନରେ କୁ ମାତୃ ମାତୃଭକ୍ତି ଛଡ଼ା ଆଉ କୌଣସି ପ୍ରକାରର କୁଶ୍ଚିନ୍ତା ନଥିଲା।
ଆଜ୍ଞା।
ଏତିକି ମୁଁ ଜାଣିଚି ଆଉ କଣ ଅଲଗା କଣ ହେଇଥିବ ମୁଁ ଆଉ ସେ ବିଷୟରେ ସେମିତି କିଛି କି ଜାଣିନି
ଆଉ ଆପଣ ସୁଭଦ୍ରା ପଇସା ପାଇଚନ୍ତି?
ନା ଥରେ ଗୋଟେ କିସ୍ତି ପାଇଚି ତାପରେ ଆଉ ପାଇନି।
ଆଉ ସେଇ ପଇସାରେ କଣ କଲେ?
ସେ ପଇସା ଟା ମୋର ଆକାଉଣ୍ଟ ରେ ଥିଲା ଏମ୍ କେତବଳେ କେନ୍ତି କଣ ଖର୍ଚ୍ଚରେ ଯାଇଚି। କିନ୍ତୁ ଆଉ ତାପରେ ତ ମୋର ମିଳିଲାନି ମୁଁ ପକେଇଲି ବି ଆଉଥରେ ସେଟା ହେଲାନି। ଆଉ କାଟି ଦେଇଚନ୍ତି ମୋର ଆଉ ଆପଣଙ୍କର ମିଳିଚି ସୁଭଦ୍ରା ପଇସା?
ଅଛି
ଆପଣଙ୍କର ମିଳିଚି ସୁଭଦ୍ରା ପଇସା? ବର୍ଷା ହଉଚି ଫିର ଫିରି ପକଉଥିଲା ଏବେ କମି ଯାଇଚି।
ଆଉ ଖରାବେଳ ଖାଇବା କେତେବେଳେ ଫୁଣି ଖାଇବେ?
ଆମେ ସାଢ଼େ ଦିଟା ତିନିଟା ଏମତି ଖାଉ।
ସବୁ ରୋଷେଇ ବାଷ ସରଚିସ୍?
ଆଜ୍ଞା ରୋଷେଇ ବାଷ ସବୁ ସରିଯାଇଚି। ଏଠି ବସିଚୁ ତୁ? ମୁଗ ଡାଲି ହେଇଚ
ଆଜ୍ଞା ଆଜ୍ଞା ହଉ ଆପଣଙ୍କ ସହିତ କଥା ହେଇକି ବହୁତୁ ଭଲ ଲାଗିଲା। ରଖୁଚି ଆଜ୍ଞା ନମସ